ହ୍ୟାଲୋ।
ହ୍ୟାଲୋ, ହ୍ୟାଲୋ।
ଶୁଭୁନି? ହ୍ୟାଲୋ।
ହଁ ଅପା ଶୁଭିଲା।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
ହଁ ତମ -ତମକୁ ଶୁଭୁଛି? ଓହୋଃ। ସେ କିଛି ସମୟ ସେମିତି ରହିବ। ସେ
ଓହୋଃ।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
ହଁ, ହଁ।
ସେ ଏମିତି ହଉଛି।
ଏଠି ବୋଧେ ନେଟୱାର୍କ ପ୍ରବ୍ଲେମ ଅଛି।
ତମେ ଟିକେ ବାହାରକୁ ନ ହେଲେ ପଳେଇ ଆସିବ କି? ଓହୋଃ। ନାଇଁ ମୋର ତ ଅଛି। ତମେ ଟିକେ ବାହାରକୁ କି ନହେଲେ ବାଲକୁନି ପାଖକୁ ଟିକେ ପଳେଇ ଆସିଲ ଦେଖିବା।
ହଁ ମୁଁ ଝରକା ପାଖୁ ଯାଉଛି ଭାରି। ଦେଖିଆଁ?
ହଁ ହଁ ଝରକା ପାଖୁକୁ ଆସେ ହଁ।
ହଁ ଶୁଭିଲା।
ଆଉ ଶୁଭିଲା? ସେଇଥିପାଇଁ ମାନେ ଏ ୟା ଆଗ କଲଟା ରି ଉଁ ମାନେ ଇଏ ହେଇଯାଇଛି ଆଉ। ନେଟୱର୍କ ପ୍ରୋବ୍ଲେମ୍ ଥିଲେ ଏମିତି ହବ ପରା।
ଓହୋଃ।
ଆଉ କଁ କରୁଥିଲ?
ଆଁ ବସିଚି ଆଉ।
ଓହୋଃ। ଆଉ ପିଲାଙ୍କ ପାଠପଢ଼ା ପଢ଼ା ପଢ଼ି ସାରିଲାଣି?
ନାଇଁ ସେ ନିଜେ ନିଜେ ପଢୁଚି ମୁଁ ବସିଚି ଏଠି ପୁଅଟା ବାହାରେ। ଝିଅଟା ଏଇଠି ପଢୁଚି ମୁଁ ଏଠି ବସିଚି ଆଉ।
ଲେଖିବ ବୋଲି ଆଉ।
ଓହୋ ଆଉ ପୁଅ କେତେ କ୍ଲାସରେ ପଢିଲାଣି?
ପୁଅ ପ୍ଲସ୍ ଟୁ ସେକେଣ୍ଡ ଇୟର।
ଓହୋ। ଆଉ ଇଏ ଆମର ଝିଅ।
ଝିଅଟା ଅଷ୍ଟମ।
ଓହୋ କେତେ ବଡ ବଡ ହେଇଗଲେଣି ତାହେଲେ ଆଉ ନାହିଁ କି?
ହଁ ବଡ ହେଇ
ମୁଁ ଯେତେବେଳେ ପ୍ରଥମେ ଆସିଥିଲି ଏଇଠିକି ମୁଁ ଦେଖିଥିଲି ପୁଅକୁ ବର୍ଷକର ହେଇ ଦେଢବର୍ଷ ନା ବର୍ଷକର ହେଇ ଥିଲା ଦୋଉଡୁ ଥିଲା। ଏବେ ଦେଖିଲା ବେଳୁକୁ ହାସିକି ହେଇ ଗଲାଣି ପୁଣି କଲେଜେ।
ହଁ ନା
ହଁ ହଁ ମୁଁ ଫାଷ୍ଟ ଜନ୍ମଦିନରେ ଆସତିଲି।
ହଁ ବାହାଘରଟା କୋଉ ମସିହାରେ ହେଇଥିଲା ତ? ଏଗାର୍ ଏଗାର କଁ ଜୁଲାଇ?
ଏ ହଁ। ଏଇ ଆମର ନଭେମ୍ବର ଆଡି ବୋଧେ ଆଉ।
ହଁ ନଭେମ୍ବର ସେ ଜାନୁଆରୀ ଆଡୁକୁ ତାର ଆ ଜନ୍ମଦିନ ହଉଥିଲା ଆଉ।
ହୁଁ ଉଁ ଉଁ ଉଁ ଆଉ କଁ ଖାଇଚ ସବୁ?
ଖାଇଚୁ ରୁଟି ଭଜା କରିଦେଇଚି ମୁଁ ଟିକେ ଆଗେ ଖାଇ ଦେଇଛି। ମତେ ଭୋକ ଲାଗୁଥିଲା ଖାଇ ଦେଇଚି ଆଗୁଆ ଆଉ।
ଆଚ୍ଛା। ଆଉ ଆଜି ତରକାରୀ କଣ କରିଥିଲ?
ଦିନରେ?
ହୁଁ ନାଇ ଏଇ ରାତିରେ।
ନାଇଁ ଏବେ ଖାଲି ରୁଟି ଭଜା।
ଓହୋ ହଁ।
ଏବେ ଖାଲି ରୁଟି ଭଜା ଦିନରେ ଭାତ ଡାଲି ଆଉ ଗୋଟେ ମିକ୍ସ ତରକାରୀ।
ଓହଃ।
କଲରା ଭଜା ହେଇଥିଲା।
ଏବେ ତ ମାର୍ ହଁ ଏବେ ତ ଖାଲି ମାର୍କେଟରେ ସେଇ ଭେଣ୍ଡି ପୋଟଳ ଜହ୍ନି ଏଇ ସବୁ ପନିପରିବା ମିଳୁଚି। ଝୁଡ଼ଙ୍ଗ। ଆଉ କୋବି ତ ଟିକେ ପରିମାଣ ବନ୍ଦ ହେଇଗଲାଣି।
କୋବଟା ବି ଆଉ ଟେଷ୍ଟ ଲାଗୁନି ସିଜିନ୍ ନାହିଁ ନା?
ହୁଁ ହୁଁ।
ଆଉ କୋବିର ଟେଷ୍ଟ ନାହିଁ।
ନାଇଁ ଆଜି ମୁଁ ଗୋଟେ ଯୋଉ ଇଏରୁ ଅନଲାଇନ ମାର୍କେଟିଂ ଇଏରୁ ଯଉ କମ୍ପାନୀରୁ ମଗେଇ ଦେଇଥିଲି ଆମର ଟଙ୍କା ଟାକେରେ ଗୋଟେ କୋବି ଦେଇଥିଲେ। ବଢିଆ କୋବି ଟା ଥିଲା। ଆଉ
ସେ ଦେଶୀ କୋବି ଟା ଭଲ ଟେଷ୍ଟ ଲାଗୁଛି।
ଆଉ ଏତେ ସୁନ୍ଦର ଥିଲା କୋବିଟା ଯେ ତରକାରୀ ବି କରିିଥିଲେ ଆଜି ବଢିଆ ହେଇଥିଲା ଆଉ ବଢିଆ ବି ଲାଗୁଥିଲା।
ହଁ ନାଇଁ କି? ଯଉ ଗୋଟେ ପରିବା ଯୋଉଟା ଫ୍ରେଶ୍ ଥିବ ସେ ଗୋଟେ ଟେଷ୍ଟ ତାର ଅଲଗା ବାହାରି ପଡେ।
ହୁଁଁ।
ଅଲଗା ବାହାରି ପଡେ। ପରିବାଟା ଅନୁସାରେ ଟେଷ୍ଟ ଡିପେଣ୍ଡ କରୁଛି।
ହଁ। ମେନ୍ ହେଲା ପରିବାଟା ଯୋଉଦିନ ତୋଳା ହବ। ସେଇଦିନ ଖାଇବ ଦେଖିବ ତାର ଟେଷ୍ଟ ଅଲଗା।
ଟଙ୍କାଟାରେ ଦେଇଥିଲା ମାନେ ଯେମିତି ଯୋଉ ଉ ଅନଲାଇନରେ ଯୋଉ ଦଉ ଛନ୍ତି ନା ଏତିକି ଟଙ୍କାର ନେଲେ ଏତିକି ଟଙ୍କା ନେଲେ। ସେ ଦଉ ଧର ହଜାର ଟଙ୍କା ଜିନିଷ ନେଲ। ଏଇ ଜିନିଷଟା ନେଲେ ଏ ଟଙ୍କାଟେ ଏଇଆା ତ?
ହୁଁ ହୁଁ।
କିମ୍ବା ସଉଦା ନେଲ। ବାରଶହ ଟଙ୍କାରେ ବାରଶହ ଟଙ୍କା ନେଲେ ଟଙ୍କାଟରେ ଗୋଟେ ଜିନିଷ ମିଳେ।
ହଁ।
ଭଲଟା ଦେଇଥିଲେ ବଡଟେ।
ନାଇଁ ହଁ ବଡ଼ଟେ ଦେଇଥି ମିଡିୟମ ହବ ବେଶୀ ବଡ ନାଇଁ ମିଡିୟମ ଟେ ହବ।
ମିଶି ମିଶି ଗଲା ଚାରି ପାଞ୍ଚ ଦିନ ଠୁ ଆଳୁ ମିଶେଇ ଦେଲା ଠୁ।
ହଁ ସିଏ ଦୁଇଶହ ଟଙ୍କାରେ ଅର୍ଡର କଲେ। ଗୋଟେ ଟଙ୍କା ଟାକରେ ଥିଲା ତ ହୁଁ ତ ସେଥିପାଇଁ ସେଇଥିରୁ କରିଦେଲୁ। ଦେଖିଲୁ ଯାହା ହଉ ମିଳିଗଲା। ନେଇ ଆସିଲୁ ମୁ କହିଲି କଣ ଆଣିବ ନା ଗୋଟେ କୋବି ନେଇ ଆସିବା।
ମୁ କହିଲି ଖାଲି ପରିବା ନା ସଉଦା ଆଣିବାକୁ ପଡିବ?
ନାଇଁ ସଉଦା ସଉଦା ବି ଅଛି। ତା ଭିତରେ ଅନ୍ୟ ଜିନିଷ ବି ଅଛି ତମକୁ ସେଟା ପସନ୍ଦ କରିବାକୁ ପଡିବ କି ଆଉ କୋଉ ଜିନିଷ ଟା ତମେ ନବ। ଦେଖିବ କାହାର ରେଟ୍ କେମିତି କଣ ତ ଭେରି କରିକି ସେଇ ତାର ଟଙ୍କିକିଆ ଜିନିଷ କୋଉଟା ତମର ଦରକାର ଆବଶ୍ୟକ ତ ତମେ ସେଇ ତାପରେ ମଗେଇ ପାରିବ ଆଉ। ତାପରେ ଏ ଘର କାମରେ ବ୍ୟସ୍ତ ହେଇଯାଉଛୁ ଯେ ଆଉ ଟିକେ ମାର୍କେଟ ଯିବାକୁ ସମୟ ହଉନି। ତ ସେଇଥିପାଇଁ ଅନଲାଇନରେ ମଗେଇଦେଲି ସଉଦା କେତେ। ଆଉ ତା ସହିତ ତ ଯାହା ଯାହା ଅଫର୍ ଥିଲା ଅଫରରେ ବି ଫାଇଦା ଉଠେଇଦେଲୁ ଆଉ।
ହଁ ସଉଦା କୁ ସଉଦା ଟା ଆସିଲା। ତାପରେ ଟଙ୍କାଟାରେ ବି ଗୋଟେ କୋବି ଟା ମିଳିଲା। ସେ ବି ମାନେ ସେଇଟା ଗୋଟେ ବକ୍ତ ହେଇଗଲା। ଡାଲି ଟିକେ କରିଦେଲେ କୋବି ତରକାରୀ କରିଦେଲେ ସେ ହେଲା।
ହୁଁ।
ଆଉ ଟଙ୍କାଟାରେ କିଏ ଦଉଛି କୋବି ଅବିକା ପଚାଶ ଟଙ୍କା।
ସେଇଆପରା।
ଅଦିନିଆ ଜିନିଷ। ଆ ଛୁଆ ମାନେ?
ହଁ ସବୁ ଏଇ ଜଣ ଦି ଜଣ ପାଠ ପଢୁଛନ୍ତି। ଆଉ ଜଣେ ଖେଳୁଛି। ମୁଁ କହିଲି ହଉ ଖେଳୁଥାଅ ମୁଁ ଟିକେ ଆପାଙ୍କ ପାଖରେ କାମ ଅଛି। ଆଉ ଟିକେ କଥା ହେଇ ଯାଇକି ଆସେ ଆଉ ତାପରେ ତାଙ୍କୁ ଆଉ ଟିକେ। ପାଠ ପଢା ଦେଖିବି ଏଁ ଆହୁରି ବି କାମ ଅଛି ସମସ୍ତଙ୍କୁ ଖାଇବା। ପିଇବା ଦେଇ ଦେଇକି। ଅନ୍ୟ କାମ ସବୁ କରିବି ଆଉ।
ହୁଁ କାମରୁ ଆଉ କୋଉ ଅଛି ଇଏ।
ହଁ ସେଇଆ।
କାମର ଫୁର୍ସତ ନାହିଁ। ଖାଲି ଏତେ ବେଳକୁ ରିଲାକ୍ସ ହେବା ପାଇଁ କୁଆଡ଼େ ଫ୍ୟାମିଲି ଧରିକି ପଳେଇବ ଆଶ୍ରମ। ଗୁରୁଙ୍କୁ ଦର୍ଶନ କରି ଆସିବ ଟିକେ ରିଲାକ୍ସ। ନ ହେଲେ ଆଉ ପରିବାର ରେ ଆଉ ସବୁବେଳେ ତ କର୍ମ ମୟ ଜୀବନ ସମସ୍ତେ। ଆମେ ବୋଲି ଖାଲି କଣ ଏକା ସମସ୍ତେ।
ହଁ।
କାଲି ଯିବ ମନ୍ଦିର।
କାଲି ମୁଁ ତ ମୋର ତ କାଲି ପୁରା ଉପାସ। ଦେଖିବା ତାପରେ ଏପଟେ କାମ ଟିକେ ଘରେ ପଡ଼ି ଯାଉଛି ତା ପରେ। ପହର ଦିନ ସେ ଜଣଙ୍କର ଦେହ ଖରାପ ସିଏ ଟିକେ ଆସିବେ ବି ହସ୍ପିଟାଲ ଦେ
ନାଇଁ ନାଇଁ ଆଗେ ତାଙ୍କ ସେବା କର ଆଉ ତାଙ୍କ ତ ସେବା। ମନ୍ଦିର ଯିବା ସହିତ ହେଲା ଆଉ ସେ ତମେ ଭରସାରେ ଆସିଲେ ନା।
ହଁ।
ଆଉ ସେ ତମ ଭରସା ରେ ଆସିବେ ତାଙ୍କରି ସେବା କଲେ ଠାକୁର ଖୁସି।
ସେଇଆ ଆଉ କଁ କରିବା ସିଏ ପୁରା ଆମରି ଭରସାରେ ହିଁ ସେ ଅଛନ୍ ନ୍ତି ମାନେ ତାଙ୍କ ସେ ତ। ମତେ ପୁରା ଭଉଣୀ ପରି କା କରିଛନ୍ତି କହିବାକୁ ଗଲେ ସିଏ ତ ଆମର ସେମିତି ମାନେ। ଆମର ରକ୍ତ ସମ୍ପର୍କ କିଛି ନୁହଁ କି ମାନେ ଆମର ବନ୍ଦ ବନ୍ଧୁ ବାନ୍ଧବ ବି ସେ ନୁହଁ ଜଷ୍ଟ ଗୋଟେ ହସ୍ପି ଟାଲ ରୁ ଏମିତି ଦେଖିକିନା। ଆଁ ଜଷ୍ଟ ସିଏ ମାନେ ତାଙ୍କ ମିସେସ୍ ଅପରେସନ୍ ହଉଥିଲେ ତ ସିଏ ଆସି ଫୁ ଥିଲେ ଏକୁଟିଆ ହଇରାଣ ହଉଥିଲେ ତ ଏମତି ଯେ ଯେମିତି କହନ୍ତି। ଠାକୁର ନେଇକି ତାଙ୍କ ପାଖରେ ପହଞ୍ଚେଇ ଦବାକୁ ଯେମିତି ସାହାଯ୍ୟ କରିବା ଲୋକଙ୍କୁ ତ ଏ ପହଞ୍ଚେ। ଇ ଦେଲା ପରିକା ହେଇଥିଲା ସେଇ ଜଷ୍ଟ ଗୋଟେ କଥାରୁ। ମାନେ ଜଣେ ଯାଇଥିଲେ ତାଙ୍କ ପାଖକୁ ଦେଖିବାକୁ ଇଏ ତାଙ୍କ ସାଙ୍ଗରେ ଖାଲି ଯାଇଥିଲେ। ତ ସେଇ। ସେଇଠୁ ଗୋଟେ ସମ୍ପର୍କ ହେଇଯାଇଛି ତ ଆସିକି ହେଇଗଲାଣି ତିନି ଚାରି ବର୍ଷ ମାନେ। ସିଏ ଆମକୁ ବି ଆଙ୍କୁ ଭାଇ ପରିକା କରିଛନ୍ତି ମତେ ପୁରା ଭଉଣୀ ପରିକା କରଛନ୍ତି ମତେ ସମ୍ପର୍କ ଭଲ ପାଇବା ରହିଯାଇଛି। ତ ସେ ତାଙ୍କ ଦେହ ଏବେ ବହୁତ ଖରାପ ତ ଟିକେ। ସେ ଆଜି ବି ହସ୍ପିଟାଲ ଆଡ଼ମିଟ୍ ଅଛନ୍ତି ତାଙ୍କର ସେ ଯୋଉ ଠି ରହୁଛନ୍ତି ତାଙ୍କ ଘରେ। ଘର ପାଖରେ। କିନ୍ତୁ ଏ ଆସିବେ ସେ ଆକ୍ଚୁଆଲି ଆଜି ଆସିବାର ଥିଲା ଆସି ଆଜି ଯାଇକି ଆଡମିଟ୍ ହେଇଥାନ୍ତି କାଲି ଆଡକୁ ଅପରେସନ ହେଇଥାନ୍ତେ କିନ୍ତୁ ଆକଚୁଆଲି ତାଙ୍କର ଟି ଟିକେ ପ୍ରୋବ୍ଲେମ ହେଇଗଲା ତାଙ୍କ ସ୍କୁଲରେ ତ ଆଉ ସେ ଆଉ ଆସି। ପାରିଲେନି ତ ସେଇଥିପାଇଁ। କାଲି ବାହାରିକି ଆସିବେ ଯେ କିନ୍ତୁ ମେନ୍ ହେଲା ଦେହଟା ଟିକଏ ପୁଣି। ଭଲ ଟିକେ ସୁସ୍ତିଆ ଲାଗିଲେ ତ ଉଠିକି ଆସିବେ ନା ତ ଖାଇବା। କିଛି ଦେହରେ ଲାଗୁ ହୁଁ ରହୁନି କିଛି। ହଁ ବହୁତ ଦୂର ବାଟ ମୁଁ ଗୋଟେ ଦିନ ଆସି। ଯିବାକୁ ଟିକେ ସମୟ ଲାଗିବ ତ ଟିକେ ସେଥିପାଇଁ ତାଙ୍କର ସେ ଡକ୍ଟର କହିଲେ ନାହିଁ ଆଉ ଗୋଟେ ଦିଟା ଆଜି ସାଲାଇନ୍ ନେଇଯାଆନ୍ତୁ, କାଲି ସକାଳେ ତାହେଲେ ଟିକେ ଭଲ ଲାଗିଲେ କାଲି ରାତିରେ ବାହାରିକି ଯାଇପାରିବେ। ଆଉ ଏତେ ବାଟ ହେଲାଣି ଆଉ ପାଖ ବାଟ ହେଇଛି ଯେ ଗୋଟେ କଥା।
ହଁ ପରା ସୁସ୍ଥତା ଦରକାରେ ଶରୀରର। ଭଲ ଲାଗିଲେ ତ ଆସ, ନାଇଁ ତମେ ଭରସାରେ ଆସୁଛନ୍ତି ମାନେ ଆଗେ ତାଙ୍କରି ସେବା କଲେ ଭଗବାନ ହିଁ ସେବା, ମାନବ ସେବା ହିଁ ଈଶ୍ୱର ସେବା।
ହଁ ସେ ମାନେହେଇଯାଇଛି ବନ୍ଧୁତା ପରୀକା ତ। ତ ଇଏ ଟିକେ ରହିବେ ରହିକି ଟିକେ ସାହାଯ୍ୟ ଟିକେ ନିହାତି କରିବୁ ଆଉ। ଡକ୍ଟର ରଖା କରିଦବା। ସମସ୍ତେ ବୟସ ହେଲେ ସମସ୍ତଙ୍କ ଦେହ ପା ଖରାପ ହବ ଆ ଆଜି ମୁଁ ଭଲ ଅଛି କାଲି ମୋର କଣ ହବ ଠିକ ଠିକଣା ନାହିଁ। ହଁ ସେଥିପାଇଁ ଯେ ଯେତେଦିନ ଯାଏ ଆମେ ଉଁ ଏଇ ପୃଥିବ ପୃଷ୍ଠରେ ଥିବା, ପରସ୍ପର ପରସ୍ ପରକୁ ନେଇକି ଚଳିବା କଥା ପରସ୍ପର ପରସ୍ପରକୁ ଟିକେ ସାହାଯ୍ୟ କରିବା କଥା ଏଆ ତ ପୃଥିବୀର ନିୟମ ସଂସାରର ତ ନିୟମ। ଏମତି ଚାଲିବା ଆଉ, ହଉ ଠିକ ଅଛି ଅପା। ରହୁଛି ଅପା ଆଁ, ଯାଇକି ଟିକେ ଖାଇବା ପିଇବାକୁ ସମସ୍ତେ ମୁଁ ଦେଇଦିଏ ତାପରେ କଲ୍ କରିବି ଆଉ।
ହଉ ହଉ ହଉ ଯା।